ଓ କଣ କରୁଚ।
ହୁଁ ସୁ ହସ ଖେଳ, ଏଇ ବସିଥିଲି ହୁଁ ଆଉ ଆପଣ କଣ କରଥିଲେ।
ମୁଁ ଏଇ ସଖା ଗାଧେଇଲି ଗାଧେଇ କି ସେଇ ଲୁଗା ପଟା ସବୁ ସଫା କଲି ତାପରେ ସୁଖେଇ ସୁଖାକି ଆସିଚି ଏଇ ଠାକୁର ପୂଜା କରୁଛି ହଁ ସବୁ ସରିଲା ପୁଅ ହଁ ସବୁ ସରିଲା। ପୁଅ ସ୍କୁଲ ଗଲା ସବୁ କାମ ସରିଲା ଏଇ ଠାକୁର ପୂଜା କରୁଛି ଠାକୁର ପୂଜା କରିକି ଚା ପିଇବି ତାପରେ ଯିବି ରୋଷେଇ ଆଉ।
ଆଉ ଜଳଖିଆ କରିସାରିଲେଣି। ନା କରିନ ଥିବେ ଠାକୁର ପୂଜା କରି ନାହାନ୍ତି।
ହଁ ଠାକୁର ପୂଜା କରୁଛି ସାରିକି ଯିବି ଏଇ ଚା ଫା ବି ଯାହାଜଳ ଟିକେ ଖାଇବି ପୁଣି ରୋଷେଇ ଷ୍ଟାର୍ଟ କରିବି ପୁଅ ଆସିବ ବାରଟାରେ ସାଢ଼େ ଏଗାରଟାରେ
ନିକଟତର ହେଇ ଆସିଲାଣି କେମିତି ଏବେ କୁଆଡେ ବୁଲାବୁଲି କରିବାକୁ ଯିବେ
ଆମେ ଭା
ଯିବାର ଇଚ୍ଛା ଅଛି ତ ପୁରୀ ଯିବାର ଆଉ ଆପଣ ଆଗରୁ ବି ଯାଇଥିଲେ? କେମିତି କଣ ସୁବିଧା।
ହୁଁ ହୁଁ ହଁ ସବୁ କିଛି ତ ଏବେ ରଥଯାତ୍ରାରେ ବହୁତ ଯାମ୍ ହେ ଛୋଟ ଛୁଆକୁୁ ନେଇକି ଯିବା ଟା ଟିକେ ହୁଁ କଷ୍ଟ ତଥାପି ଭାବିଛୁ କାଳିଆର ଡୋରି ଲାଗିଲେ ଯିବୁ ଆଉ
ଆଚ୍ଛା ଆଚ୍ଛା। ଏବେ ତ ସୁବିଧା କଣ କହିଲେ ହଁ ମ ଆମର ବି ତ ପାଞ୍ଚ ଜଣ ଯିବାର ଅ ଛି କ୍ଷା କଣ ହଉଛି ଆଉ
ଓହ ତମର କଣ
ହଁ ଆମର ଟ୍ରେନ ରେ
ଟ୍ରେନ୍ ରେ ନା କେମିତି ଯିବ ଓ ହୋ ତମର ଟ୍ରେନ୍ ଟା କୋଉଠୁ ଚଢ଼ିବ ତମେ
ଆମେ ହଉଛୁ ଟ ଟମ୍ କାରେ ରେ ଟମ୍ କା ଷ୍ଟେସନ
ଆଁ।
ଟମ୍ କା ଷ୍ଟେସନ୍
ନା ଆମ ଠି ଆମର ଏଠି ମହୁଲ ମୂଳ ଅଛି
ହଁ ସେଇଟା ପା କହୁଛି, ସେଇ ପାଖରେ ହଁ ଡାଇରେକ୍ଟ ପୁରୀ ।ସେଇଟା ଚାରଟା ବେଳେ ଥରେ ଯାଉଛି, ଆଉ ସ ସଖାଳେ ବି ଯାଉଛି, ଏଇ ଆଟ୍ ଟା ନଅଟା ବେଳେ ବି ଯାଉଛି ଦି ଟାଇମ ଦିନକୁ ଯାଉଛି
ଝିଅହେରିକା ସେଦିନ ଯାଇଥିଲେ, ଚାର୍ ଟାରେ ପୁରୀ ।
ଓହୋ ଯାଇକି କେମିତି କଣ ଦର୍ଶନ କଲେ, ଜଗାଙ୍କର ମହାପ୍ରଭୁଙ୍କ ଯୋଉ ଦର୍ଶନ ହେଲା। ହଁ ଏବେ ତ
ହେଲା କିନ୍ତୁ ବହୁତ କଷ୍ଟ ରାତି ଦିଟା ହେଇଗଲା ରାତି ଦିଟା ହେଇଗଲା ସେମାନେ ହୁ ହୁଁ ଠାକୁରଙ୍କୁ ଦର୍ଶନ କରୁ କରୁ ଏମାନେ ଯାଇକି ଭୁବନେଶ ରହିଥିଲେ ।
ହଁ ହଁ।
ଆଉ ଭୁବନେଶ୍ଵରରୁ ନନ୍ଦନକାନନ ଧଉଳି ସବୁ ବୁଲି ବୁଲାକି ଗଲା ବେଳକୁ
ହୁଁ।
ଠଟା ହେଇଗଲା ରାତି ଆଠଟା ହେଲା, ବେଳକୁ ଦର୍ଶନ କରିକି ଫେରିଲା ବେଳକୁ ରୁମକୁ କୁ ହେଇଗଲା ରାତି ଦିଟା ।
ଦିଟା ଗଲା ଆଉ କଣ କରିବି ସେଟା କଣ ଆପଣଙ୍କ ହା ତରେ କିି?
ହଁ ତାପରେ ରାତି ଦିଟା ଖାଲି ଠାକୁର ଦର୍ଶନ କରିଛନ୍ତି ସିଏ ଠାକୁର ଦର୍ଶନ କରିକି ବାହାରିଲା ବେଳୁ ଦୋକାନ ବଜାର ସବୁ ବନ୍ଦ । ମାନେ ଲୋକ ତ ସବୁବେଳେ ସେଠି ଯାତ୍ରା। କିନ୍ତୁ ସବୁ ଦୋକାନ ବଜାର ବନ୍ଦ।
ହୁଁ ହୁଁ । ଆଉ କିଛି କିଣା କୁଣି କରିନଥିବେ ବୋଇଲେ କେ, ସେଇଦିନ ପଳେଇସିଲେ ନା ରହିଲେ? ହଁ।
ତା ପର ଦିନ ସକାଳୁ ପଳେଇ ଆସିଲେ ରାତି ଚାରିଟା ରୁ ରୁମୁ ରୁ ବାହାରିକି ପଳେଇ ଆସିଲେ। ହ ସକାଳ-ଅ-ଅ ଭୋରୁ ପାଞ୍ଚ ଟା ଛଅଟା ରେ ଥିଲା ଟ୍ରେନ୍ ଥିଲା ଟ୍ରେନ। ସେଥିରେ ପଳେଇ ଆସିଲେ ଆଉ।
ବଢିଆ ଆଉ ହେଲେ ଏମିତି ସୁବିଧା ରହିଛି।
ହୁଁ। ହଁ। ଆସିକି ଏଠି ପହଞ୍ଚିଲେ ଏଗାର ଟା ହେଇଗଲା।
ଦିନ ଏଗାରଟା?
ହଁ ସନ୍ଧ୍ୟାବେଳୁ ଯାଇକି ଲହଡ଼ି ବି ଭାଙ୍ଗିଲେ ।
ଆଛା ସେଇ ସବୁଠୁ ହଉଛି ଗୋ ଟେ ଭଲ ଲାଗେ ଗୋଟେ ଲହରୀ ଭାଙ୍ଗିବା ତାର ଗୋଟେ ମଜା ଅଲଗା ।
ତମେ ଯାଇଛ ନା କେବେ?
ହଁ ମୁଁ ଛୁଆ ବେଳେ ଇଚି ଆଉ ଯାଇନି। ତ ଏବେ ଭାବୁଛୁ ଯିବୁ ବୋଲି ରଥଯାତ୍ରାରେ ତ ଆପଣ ଏବେକା ଯାଇଛନ୍ତି ନା ବର୍ଷେ ହବ। ତ ସେଇଥିପାଇଁ ପ ଚାରୁଥିଲି ଆଉ କେମିତି
ନାଁ ହଁ ଏମିତି ସବୁ ଭଲ ସବୁ କିନ୍ତୁ, କିନ୍ତୁ ଠା କୁର ଯୋଉ ଦର୍ଶନ କରିବା ପାଇଁ ଯୋଉ ବାରିକେଟ କରିଦେଇଛନ୍ତି। ଏଟା ଟିକେ କ-ଅଷ୍ଟ। ଉ।
ସେଠି ମାନେ ଜାକରେ ରହିଯାଆନ୍ତି ଲୋକମାନେ ନା।
ହଁ, ଆମ ଝିଅ ହେରିକା କହୁଥିଲେ ଠାକୁର ଦର୍ଶନ ଠାକୁର ଦର୍ଶନ କରିବା ପାଇଁ ଗଲା ଆଳକୁ ଝିଅରିଆ କହୁଥିଲେ ଗୋଟେ ଛୋଟ ଛୁଆକୁ ମାନେ ପୁରା ଚାପି ଦେଲେ। ଚାପି ଦେଲେ ଯେ ସେ । ମା କାନ୍ଦୁଥାଏ ତ ଛୁଆ କାନ୍ଦୁଥାଏ। ଆମ ଝିଅରିକା । ଧୋଇଲି ।
ଏଇଭଳିଆ କଥା ହଁ ହଁ। ଆଉ ସେଇ ସବୁ ଜିନିଷ ପତ୍ର କେମତି କଣ? ହଁ । ମହାପ୍ରଭୁଙ୍କ ଯୋଉ ଅବଢ଼ା ଥାଏ ତାର କେମିତି କଣ ଦର? ଦାନ୍‌ ଖାଇ
ହଁ ସେମାନେ କଣ କି ହଁ ହଁ ସେ ସେଦିନ ସେଠି ଅବଢ଼ା ଖାଇଲେ, ଏଇ ଏଇ । ଆଠ ଦିନ ତ ତଳେ ସେମାନେ ଯାଇଥିଲେ ଆଉ। ଜଷ୍ଟ ଓ ରଜ । ଚାରି ଦିନ୍‌ ଥିଲା। ଆମର ସମସ୍ତେ ଯାଇ । ମୁଁ, ଥିଲି।
ଓହୋ ଓ ଘରେ ଆପଣ ଥିଲେ ।
ଥିଲ ହଁ ମୁଁ ଘରେ ଥିଲି ଆମ ଏଇ ସବୁ ଯାଇଥିଲେ।
ଯିବେ ଯାକରେ ଆଉ ଟିକେ ବଡ ହେଇ । ଯୋଉ କି, ରଥଯାତ୍ରା। ଯିବେ ଦର୍ଶନ ଟିକେ କରିବି, ଆମର ତ । ଯୋଗାଯୋଗ ହଉଛି ଦେଖିବା କଣ ହୁଁ।
ହ କି।
ହଁ।
ନଅ ଦିନ ଆରାମ ସେେ ଦର୍ଶନ କରିପାରିବ ଯୋଉ ପୁରୀ ବଡଦାଣ୍ଡରେ ରହିବେ। ମାଉସୀ ମା ଘରକୁ ଯିବେ ସେଇ ସମୟରେ ତମେ ଆରାମସେ ଦର୍ଶନ କରିପାରିବ।
ସେଇ ସମୟଟା ହେଲେ ସୁବିଧା। ହୁଏ ନ କି ମାନେ ପ୍ରଭୁ ବାହାରେ ରହିଲେ ତମେ ଦର୍ଶନ
ହଁ।
ହଁ।
ଠାକୁର ବାହାରେ ରହିବେ ମାନେ ତମେ ଆରାମ ସେ ଯାଇକି ଦର୍ଶନ କରିପାରିବ।
ମାନେ କଣ କେମିତି ଖୋଲାରେ ପୁରା ରୁହନ୍ତି ମୁଁ ତ ଯାଇନି
ହଁ ହଁ ମାନେ ରଥର ଠାକୁର ଥାଆନ୍ତି ତମେ । କେବେ ଦେଖିନ ନା।
ହଁ ମୁଁ ଟିଭି ଏରିକରେ ଦେଖିଛି । ହଁ ହଁ ଖୋଲା ଜାଗାରେ ପୁରା ନା କି।
ହଁ। ଠାକ୍ ମାନେ ଛୋଟ ଛୁଆକୁ ନେଇକି ଯିବାଟା ଟିକେ । କଷ୍ଟ। କିନ୍ତୁ ତଥାପି ଯୋଉ ନଅ ଦିନି ଦେଖ ନ ଟିକେ ଫାଙ୍କା ଫାଙ୍କା ହେଇଯାଏ ନି କି।
ହଁ ହଁ।
ସେଇ ସମୟରେ ଟିକେ ଭାବି । ଚୁ ଯୋଉ ଦେଖିବା ଯାଇକି ଟିକେ ଠାକୁର ଦେଖିବା। କାଳିଆର ଡୋରି ଲାଗିବ ଯଦି । ଏ ଯିବୁ ଆଉ।
ପ୍ରଭୁଙ୍କ ଡୋରି ନହେଲେ ତ କେହି ବି ଯାଇପାରିବେନି ଆଉ। ଯାହା ହେଲେ ଯଦି ତଙ୍କର ଇଚ୍ଛା ନ ନଥିବ ଯାହା ହେଲେ କିଛି ଗଟେ ଅସୁବିଧା ହେଇଯିବ ତମେ ଯାଇାରିବନି । ଟିଯିବ ଜିନିଷ ଟା। ଆଉ ତାଙ୍କର ଡୋରି ଏମିତି ଗୋଟେ ହଠତ୍ ପହଞ୍ଚିଯିବ । କି । ତମେ ଚାଲ ମାନେ ମନା କରୁଥିବ ଏଣେ ଦେଖିଲା ବେଳକୁ ପ୍ରଭୁ ଡାକିବେ ଯେ ତୁମେ ଯିବାକୁ ବାଧ୍ୟ ତାଙ୍କ କତିକି ।
କିନ୍ତୁ ମତେ ପ୍ରଭୁ ଡାକୁ ନାହାନ୍ତି।
ମତେ ତ ସେଇଆ ଆଉ।
ହୁଁ ହୁଁ, ମୁଁ ଯାଇଥିଲି ଝିଅ। ମୁଁ ସପ୍ତମ ପଢୁଥିଲି ସ୍କୁଲ ଏକ୍ସର୍ସନ ରେ ଯାଇଥିଲି।
ଓହୋ ଆଉ ଏବେ ଯାଇନି।
ଆମ ଘରୁ ଏଠୁ ଗଲେଣି। ବହୁତ୍
ଗଲ ସେଇଥିପାଇଁ ତ ପଚାରୁଛି ଆ ଆପଣଙ୍କ ଘରେ ସବୁ ଯାଇଛନ୍ତି ନା ସେଇଥିପାଇଁ ଆମର ଯିବାର ଯୋଗାଯୋଗ ଚାଲିଛି ସେଇଥିପାଇଁ ପଚାରୁଛି।
ଗାଡି ନେଇକି ଯାଇଚନ୍ତି କିନ୍ତୁ ମୁଁ ମତେ କାଳିଆ ଡାକୁନି।
ହଁ ଘର ବଡା ନେଇକି ରହିବ ଆମର ସେ ଏଇ ଗୋଟେ ଦିନ ରହିଲେ ଛଅଶ ଟଙ୍କା ଭଡା ନେଲା ରାତିଟା।
ହଁ।
ଆଉ ଆରାମସେ ତ ଚାହିଁବ ଯଦି ଦି ତିନ ଦିନ ରହିକି ଆସିପାରିବ।
ହୁଁ ଆଉ ଝାଉଁ ବନ ବି ସେଇ ଠି ଅଛି ବୋହୁତ ପ୍ର ପ୍ରାକୃତିକ ଦୃଶ୍ୟରେ ଭରପୁର ଆଉ ସମୁଦ୍ର କୂଳେ ପୁଣି ଯହା ଗଲେ ଯାଇକି ଦେଖିବି। ହଁ।
ଓ।
ଆଉ ତାହେଲେ ସ ହୁଁ ଆଜି ସକାଳ ଜଳଖିଆ କଁ ବନେଇଲେ?
ସଖାଳେ ପୁଅ ନେଇଗଲା ସୁଜିପିଠା। କାଲି ସୁଜି ପିଠା କରାହେଇଥିଲା ରାତିରେ। ପୁଅ ତାର ସୁଜି ପିଠା ନେଇଗଲା ଆଉ ସେଇ ସଖାଳେ ସେଇରା ସବୁ ସୁଜିପିଠା ନା ନା ଛଣା ପିଠାଟା।
ଓହୋ।
ଆଉ ପୁଅ ନେଇକି ପଳେଇଲା। ଆଉ ସେଇଟା ବି ସବୁ ଛୁଆମାନେ ଟିକେ ଟିକେ ଖାଇଦେ ଏବେ ତାଙ୍କ ପାଇଁ ଆଳୁଭଜା ହୋଉଚି। ଆଳୁଭଜା ଅଛି ପଖାଳ ଖାଇ ଇଏ ସ୍କୁଲ ଯିବେ ଆଉ। ହଁ।
ଆଚ୍ଛା।
ଏଇଭଳିଆ ଆଉ।
ପଖାଳ ତ ସବୁଠୁ ବଢିଆ ଏଇ ଯୋଉ ଗରମ ହୋଉଚି ଏଇ ପଖାଳ ସବ ବୁଠୁ ବଢିଆ।
ହଁ ତମେ କେତ ତେ ଟାଇମ ଖାଅ?
ଆଛା ତାହେଲେ ଏମିତି
ତମେ କେତେଟା? କେତେ ଟାଇମ ପଖାଳ ଖାଅ?
ମୁଁ ଗୋଟିଏ ଟାଇମ୍।
ଉଁ ଗୋଟିଏ ଟାଇମ ଟି, କଲେଜ ଯା ଯାଅ କେମିତି?
ହଁ ମୁଁ କଲେଜ ଗଲେ ବି ଭାତ ଖାଇକି ପଳାଏ, କାରଣ ଭୋକ ହୁଏ ନା ସେଠି
ହଁ।
ପାଖାପାଖି ହଁ ସବୁ ଗୋଟେ ସାଢେ ଗୋଟେ ହେଇଯାଏ। ଆଠଟା ସାଢଟା ସୁଧା, ହଁ ଭୋକ ନିହାତି ଥିବ ଯଦି ଜଳ ଖିଆ ଖାଇକି ଯିବୁ, ତାହେଲେ ଆଜଷ୍ଟ କରିହେବନି। ଆଇ।
ସେଠି ବି ତ ଖାଉ ଥୁବ।
ହଁ ସେଇଠି ବି କିଏ ଅଧିକ ତେଲ ଜିନିଷ କିଛି ଖାଏ ଆଗରୁ ବହୁତ ଖାଉଥିଲି ।ଏବେ ବିସ୍କେଟ ଟ ଯଦି ହବ ନହେଲେ ଥଣ୍ଡା ଫଣ୍ଡା ଟିକେ ଏମିତି ପିଇଦିଏ ଆଉ।
ହଁ।
ହଁ ଏବେ ବାହାର ଜିନିଷ ଖାଇବାକୁ ଡର ଲାଗୁଛି। ଯୋଉ ଭଳିଆ ରୋଗ ହଉଛି।
ଆ। ଘରେ ଯାହା ବନେଇଲେ ଖାଏ। ହଁ ଆଉ ବାହାରେ ସେଗୁଡା ତ ସେଇ ପୋଡା ତେଲରେ ସେ କେତେଥର ସେଇଟା କରୁଥିବେ କେ ଜାଣି?
ବାସ୍ ସେଇଥିପାଇଁ ଦେହ ଖରାପ ହେଇଯାଉଛି। ଆଜି କାଲି ଦେହ ଖରାପ ଟା ହବା
ହଁ।
ହେଲେ ଲୋଭ ହୁଁ ହୁଁ। ନ ଖାଇଲେ ଟିକେ ଭଲ ଲାଗିବନି।
ସେଇଟା ସତ କଥା।
ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ।
ଇଚ୍ଛା ତ କଣ ମାନେ ଯାହା ଆଜିକାଲି ତ ଯାହାର ଦେହ ଖରାପ ହଉଛି, ବି ସେ ଅଧିକ ଖାଉଛନ୍ତି ମାନେ ଜୀଭଲାଳସା କୁ କୋଉ ସମ୍ଭାଳି ପାରୁନାହାନ୍ତି ହଁ
ହଁ ବା ଆଉ ହଉ ଝିଅ ଆଉ କଣ କହୁଛ
ହୁଁ ଆଉ କଣ କରୁ ଆସ କରନ୍ତୁ ତାହେଲେ ଆଉ ହୁଁ
ହଉ ଆଉ କରେ କେତେବେଳେ କରିବ ଆଉ କେତେବେଳେ କଥା ଆଜି ଭାଇ ତ କାଟି କାଟି ସାରିଲେଣି ମୂଳା କାଟି ସାରିଛନ୍ତି ଭାଜିବା ପାଇଁ ଆଉ ପୋଟଳ କାଟିଛନ୍ତି ଭା ଯିବା ପାଇଁ ପରିବା ତରକାରୀ ହଁ ହରଡ଼ ଡାଲି କଟା ସ ସଇଲାଣି ଆମର
ହେଁ ହେଁ
ହୁଁ ହୁଁ
ମାନେ କେତେ ସାହାଯ୍ୟକାରୀ ମାନେ ସାହାଯ୍ୟ କରୁଛନ୍ତି ଆପଣକୁ
ନା ଆମେ ମନା କଲେ ବି ସେ କାଟି ଦିଅନ୍ତି ଆଉ ଶାଶୁ ଯା ସମସ୍ତେ ଅଛନ୍ତି କିନ୍ତୁ ଯିଏ ତିଓଟା ତାଙ୍କୁ ଭଲ ଲାଗେ
ହ ହଁ ଯା ହଉ ସେତିକି ତ କରୁଛ ନ୍ ଯଥେଷ୍ଟ।
ହଉ।
ମୁହଁରେ କିନ୍ତୁ ଆମେ ଯାହା କରିବୁ ନିଜେ ରହୁ ମା ହେରିକା ତାହେଲେ ରୋଷେଇ ବସେଇବେ କେତେବେଳେ?
ଏବେ ବସେଇବି ଆଉ । ହଉ ଝିଅ ରୁହ କେବେ କଥା ହବା ଆଉ ଆ ।